ହାଲୋ ହଁ ଭାଇ କୁହନ୍ତୁ। ଆଜ୍ଞା ନମସ୍କାର।
କିଏ ଧରିଚନ୍ତି ଆପଣ?
ଆଜ୍ଞା ଭଲ ଅଛି ଆପଣ?
ହଁ ଭଲ ଅଛି ଏବେ ସାର ଆପ ଖାଇଛନ୍ତି।
ହଁ ଏବେ ଖାଉଛି ଯାଇଥିଲି ଯିମ ଏବେ ବସିକି ଖାଉଛି ଆଉ।
କଣ କହୁଛନ୍ତି?
ଇ ଆମର ଗୋଟେ ପ୍ରୋଟିନ ସେକ୍ ବନେଇଥିଲି ଓର୍ସ ଫର୍ସ ପକେଇକି।
ଓହୋ
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ପିଠା ଘୁଗୁନି ଖାଇଥିଲି ଆଉ। ଗରେ ଏଇକି ରୋଷେଇ ହେଇଥିଲା ଆଉ।
ଆଚ୍ଛା। ଆଉ ସେ ପେଳେ ପେଳେ ଯାଇଥିଲି କି?
ନାଇଁ ବର୍ଷା ତ ଦେଖୁଥିବେ ସକାଳୁ ହଉଥିଲା କୁଆଡେ ଯିବୁ ଏଉଖା। ନାଇଁ କୁଆଡେ ଯାଇନି ବର୍ଷା ହଉଥିଲା କୁଆଡେ ଯାଇନି।
ଅ‌। ଆଉ କେମିତି କଣ ଚାଲିଚି ସବୁ।
ହଁ ଭଲ ଚାଲିଚି।
ଅ ଏବେ ଅତା ମୁଁ ଆପଣଙ୍କୁ କଲ୍ କଲି ଏବେ ସରିଲା ପରେ ଆପଣ ମୋତେ ଦଶ ଜଣ କଲ୍ କରିବେ ଆଉ। ସେ କଲେ ଦି ଦି ଦି ଜଣଙ୍କୁ ଟାସ୍କ କଂପ୍ଲିଟ୍ ହେଇଯିବ।
ଆଜ୍ଞା।
ଆପଣଙ୍କ କେତେଟା ହେଇଛି କଲ୍?
ମୋର ହେଇ ଆଉ ତିନିଟା ହେଇଗଲେ ହେଇଯିବ।
ସତେଇସ୍ଟା ଆପଣ ହେଇଗଲାଣି?
ନା ନା ସତେଇଶ୍ ଟା ନୁହଁ ମୁଁ ଏବେ ନୂଆ ୟୁଜର ତ।
ଓ ବର୍ତ୍ତମାନ ଆପଣଙ୍କ ଗୀତ ରେ ଆଜ୍ଞା?
ଆମର ପାଞ୍ଚଟା ପ୍ରଥମେ ଏବେ ଦେଇଛନ୍ତି।
ଓ ପାଞ୍ଚଟା ଓହୋ ବର୍ତ୍ତମାନ ଏବେ ଆପଣ ଦ ଦିଟା ହେଇଛି।
ଆଜ୍ଞା। ଆପଣଙ୍କର?
ଆଜ୍ଞା ମୋର ତ ବର୍ତ୍ତମାନ ଏଇଟା ଆପଣଙ୍କର ଅଠରଟା ମୋର ହେଲା ଆଉ ବାରଟା ହେଲେ ମୋର ହେଇଯିବ।
ଆଜ୍ଞା। ଆପଣ କେବେଠୁ ଜଏନିଙ୍ଗି କଲେଣି?
ମୁଁ ହେଲାଣି ଚାରି ଦିନ ହେଲା ଚାରିଦିନ ହେଲା ଜଏନିଙ୍ଗ କରିଛି।
ଓହୋ ମୁଁ ତ ଏଇ କାଲି ରିସେଣ୍ଟିଲି ଜଏନ କଲି।
ଆଜ୍ଞା।
ହଁ ଧୀରେ ଧୀରେ ହବ ଦେଖାଯାଉ ଆଜ୍ଞା।
ଓହୋ। କାଲି ମୁଁ ଏତେ କଲ୍ କରି କଥା ହେଇଛି ମାନେ ମୋ ପେସେନ୍ସ ନଥାଏ କାଲି ରାତିଟା ମୁଁ ଆଉ କା କଥା ହେବାକୁ ରାତିରେ। ଟି ମୁଁ ଭୁଅ।
ହଁ। ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ମୋ ସାଙ୍ଗର ବି ସେୟା ଅବସ୍ଥା। ସିଏ ଆଗ କରିଥିଲା ମୋ ଠାରୁ।
ଆଜ୍ଞା।
ଉଁ ଚାଲିଚି ଆଉ ହଉ ଧୀରେ ଧୀରେ ହବ ହଁ ପେସେନ୍ସ ର ଟିକେ ରଖିବାକୁ ପଡିବ ଆଉ। ଆଉ ଘରେ କଣ କରୁଚନ୍ତି ସମ
ହଁ ସେ ପେଟ କାମ ଚାଲିଛି ମାମ ରୋଷେଇ କରୁଛନ୍ତି ଦିଦି ସେଘରେ କଣ ଲେଖା ଲେଖି କରୁଛି ବାପା କଫି ଗଲେଣି। ଉଁ ଆଉ ଆପଣ କଣ କରୁଛନ୍ତିି ସବୁ?
ଆଜ୍ଞା?
ଆପଣଙ୍କର ଘରେ ସବୁ କଣ କରୁଛନ୍ତି?
ହଁ ରି ଠାକୁରକୁ ପୁଜା ଚାଲିଛି ବାପା ଯାଇଛନ୍ତି ଅଫିସ୍ ଆଡେ। ଜଣେ ଲୋକ କାମ କରୁଛନ୍ତି ବାପାଙ୍କର ଘରେ।
ଓହୋ।
ଆଉ? ହ ଦେହ ଭଲ ଅଛି ତ ଥଣ୍ଡା ଫଣ୍ଡା ହେଇନି କିଛି ଭାଇରାଲ ଫିବର?
ହଁ ଓଲ ନାଁ ନାଁ ଭଲ ଲାଗେନି।
ହଁ ଏବେ ମାନେ ସିଜନଟା ଚେଞ୍ଜ ହଉଛି ନା ମାନେ ବହୁତ୍ ଲୋକ ହଉଚି।
ହୁଁ। ଆଉ ଆପଣ ଦେହ ପାଇଁ କେମିତି ଅଛି ଭାଲ ତ?
ହଁ ମୋ ତ ଭଲ।
ଓ ହ ଆପଣଙ୍କ କଲେଜ କେବେଠୁ କ'ଣ ଖୁଲିବ ମାନେ ହେଲେ ବି ତଥାପି?
କଲେଜ ଆମର ତ କାଲି ସେକେଣ୍ଡ ସିଲେକ୍ସନ ବାହାରିବାର ଥିଲା। କିନ୍ତୁ ତାକୁ କ'ଣ ପୋଷ୍ଟପୋନ୍ କରେଇଦେଲେ।
ଆଉ କାଲି ସରବର ଡାଉନ୍ ଥିଲା ବୋଧେ ଏଇଥିପାଇଁ।
ଆଜ୍ଞା।
କାଲି ବୁଧେ ସର୍ଭର୍ ସର୍ଭର ଡ଼ାଉନ୍ ଥିଲା ବୋଧେ।
ନା ନା ନା ସର୍ଭର ପାଇଁ ନୁହେ। ତାର ଗୋଟେ ପେମେଣ୍ଟ ର କ'ଣ ଗୋଟେ ଇସ୍ୟୁ ହେଇଥିଲା ତ ସେଇଟାକୁ ଇଏ କରିବା ପାଇଁ ସେ ପୋଷ୍ଟପୋନ୍ କରେଇଛନ୍ତି। ଆଉ ଗୋଟେ ଦି ଦିନ ପରେ ବୋଧେ ପୁଣି ମାନେ ବାହାର କରିବେ ଆଉ ସେକେଣ୍ଡ ସିଲେକସନ ଟା। ଓ ସେକେଣ୍ଡ ଅଛି ସ୍ପଟ ଅଛି ସ୍ପଟ ସରିଲା ପରେ ଆରମ୍ଭ ହବ।
ଓୋ ସେକେଣ୍ଡ ତା ଥାର୍ଡ ଅଛି ନା।
ହଁ ସେଇ ଥାର୍ଡ ଟା ହଁ ସ୍ପଟ ହଁ ସେ ଥାର୍ଡ କୁ ସ୍ପଟ କୁହନ୍ତି।
ଓ ହୋ ହୋ।
ହଁ ନଅ ଦଶ ତାରିଖ ବେଳେ ବଧେ ଆରମ୍ଭ ହବ।
ଆଜ୍ଞା।
ଆପଣଙ୍କର?
ମୋର ସୋମବାରଠୁ କଲେଜ ଖୋଲିଯିବ ଆଉ ନାଇଁ ନାଇଁ ସୋମବାରଠୁ କଲେଜ ଛୁଟି। ନା ସୋମବାର ମୁଁ କଲେଜ ଖଲିବ ଆଉ।
ଓ। ଆମର ବି ସୋମବାର ଠାରୁ କୋଚିଂ ପୁଣି ଷ୍ଟାର୍ଟ ହବ କହୁଥିଲେ।
ଆଜ୍ଞାା। ଆପଣଙ୍କୁ ଏ ବର୍ଷ ମାନେ ଇଲେ ଦେବେ ମାନେଲେ ପଡ଼ିବେ।
ନାଇଁ ନାଇଁ ନାଇଁ ମୋର ପ୍ଲସ ଥ୍ରୀ ଫାଷ୍ଟ ଇୟର।
ଓ ପ୍ଲସ୍ ସରି ପ୍ଲସ୍ ଥ୍ରୀ ଭୁଲି ଯାଇଥିଲି ମୁଁ।
ଆଜ୍ଞା ଆଜ୍ଞା ହଁ। ଆପଣ କୋଉଠି କୋଚିଂ ନଉଛନ୍ତି?
ଆଜ୍ଞା।
ଆପଣ କୋଉଠି କୋଚିଂ ନଉଛନ୍ତି?
ନାଇଁ ନାଇଁ କୋଉଠି?
ଆଉ ଭ୍ୟାକେସନ କେମିତି କ'ଣ କଟିଲା ହଁ ଭ୍ୟାକେସନ କେମତି କ'ଣ କଟିଲା ଆପଣଙ୍କର?
ଭଲ ସେଇଭଳିଆ ମାନେ ଯାଇଥିଲି ଆମୁରକୁ ଆଇଲିି ସେଇ ଆସିକି ଘରେ ଆସିକି ତ କୋଡ଼ିଏ ମାସେ ଖଣ୍ଡେ ହବ ଘରେ ବସିବି ଏଇନା ଆଉ। କୁଆଡେ ଖେଳା ଖୁଳି ଯାଉଥିଲି ଖେଳା ଖୋଳି ବର୍ଷା ତ ହଉଚି ଖେଳା ଖେଳି ବନ୍ଦ ଅଛି ଏଇନା ପାଞ୍ଚ ଛଅଦିନ ହେଲାଣି।
ହଁ ଏ ବର୍ଷାରେ କ'ଣ ଖେଳି ହବ ଚିଡି ଲାଗିବ ଦେଖିଲେ।
ହୁଁ
ଆଉ ଆଉ ଆଜି ଯିବାର ପ୍ଲାନିଙ୍ଗ କୁଆଡେ କିଛି ନାହିଁ।
ନାଇଁ ସେମିତି କିଛି ନାଇଁ ଚାରଟା ବେଳେ ବର୍ଷା ନହବ ଦେଖିଆ ସାଙ୍ଗମାନେ ଯାଇକି ଗୋଟେ ଗୋଷ୍ଠୀ କରି ବସିବୁ ଗୋଟେ ଖଟି କରିବେ ଆଉ।
ଓହୋ
ଆଜ୍ଞା
ବର୍ଷା ଯା ହଉ ଟିକେ ସକାଳିଆ ଏବେ ତ କମି ଯାଇଛି ଆଗୁରୁ ସବୁବେଳେ ସକାଳେ ହଉଥିଲା କୁଆଡେ ବି ଯାଇନି।
ଆଜ୍ଞା
ଆ ସକାଳେ ଟିକେ ବର୍ଷା ଏବେ କମ୍ ରହୁଚି।
ହଁ ଏବେ ତ ଯାଏ ବର୍ଷା ତ ଆରମ୍ଭ ହେଲାଣି ସ କରିଦବ ଏବେ ତ ସକାଳୁ ସକାଳୁ ବର୍ଷା ହଉଚି ଦେଖିଆ ମୁଁ କଲେକ୍ କେମିତି ଯିବି ସୋମବାର ଟୁ ଦେଖିବା ଆଉ
ହୁଁ।
ଆଜ୍ଞା।
ଆଉ ଖାଇବା ପିଇଆ ସରିଲାଣି ଆପଣଙ୍କର ରୋଷେଇ ସବୁ?
ହଁ ଏଗାର୍ ଟା ହେଇଚି ଆଉ।
ସାଢେ ବାରଟା ଗୋଟେ ଖାଇଲା ବଳକୁ ଦି ଟା।
ଆଜ୍ଞା।
ଆଜ୍ଞା ଆପଣଙ୍କ ରୋଷେଇ ସଇଲାଣି?
ନାଇଁ ସରିନି ହିଁ ଠାକୁର ପୂଜା ଚାଲିଚି ଆସିଲି ଠାକୁର ଘରୁ କରିବି। ପୁଣି କଲେଜ୍ ଖୋଲିଯିବ ପୁଣି ସେଇ ରୁଟିନ୍ ଚାଲିବ।
କଣ କରିଆ ଏଇତ ଜିବ -ବନ ଆଉ।
ହଁ-
ଆପଣଙ୍କର କଉ କ- ମାନେ ପ୍ଲସ୍ ଥ୍ରୀ ହବ ସିଲେକ୍ସନ୍ ଆସିନି କଲେଜ ନାଁ?
ହଁ ଆସିଚି ଫାଷ୍ଟ୍ ରେ ମହର୍ଷି ଆସିଲା।
ଓ ମହର୍ଷି ଅଆଇଲା ଅଁ- ତାପରେ
ତାପରେ ଏବେ ସେକେଣ୍ଡ୍ ରେ ରାଜଧାନୀ ଆଉଚି କି ବିଜେ- ଆଜ୍ଞା। ଶୁବିଲାନି। ମୋର ବିଜେପି ରେ ବିଜେ
ଶୁଭିଲାନି କଣ କହିଲେ ପାଖଟା ବିଜେପି ହବ ମତେ ସବୁ
ଆଜ୍ଞା ହଁ ବିଜେ
ଆପଣଙ୍କର ସେମିତି କଳ୍ପନା ଆପଣଙ୍କର ସେମିତି କଳ୍ପନା ନା?
ହଁ କଳ୍ପନା କଳ୍ ଏଟା ଟିକେ ପାଖ ହବ ମତେ ଦେଖାଯାଉ ସେକେଣ୍ଡ୍ ରେ ରାଜଧାନୀ ବିଜେ- କଣ ଆସୁଚି ସ୍ପଟ୍ ଯାଏ ଅଛି ହଁ। ମୋର ମାନେ ପଲ୍ଟିକାଲ୍ ସାଇନ୍ସ୍ ଅନର୍ସ ନେଇଚି ତ ପଲ୍ଟିକାଲ୍ ସାଇନ୍ସ୍ ଆପଣ ଜାଣିଚନ୍ତି କଟକ ବହୁତ୍ ଯାଇଚି ଏଥର। ଜାଣିଥିବେ। ହଁ ଆଉ ଯଉ ସବଜେକ୍ଟ୍ ନେଇଥାନ୍ତି ସେ ଆରାମ୍ ରେ ପାଇଥାନ୍ତି ଏବେ
ଆପଣ ବୋଧେ।
ଆଜ୍ଞା-
ହାଲୋ ଆପଣ ମତେ ତମ ରାଜନୀତି। ଆପଣ
ହିଁ -ହିଁ ଆଜ୍ଞା। ଆଡମିନିଷ୍ଟିଟିଭ୍ ଲାଇନ୍ ରେ ଯିବାର ଅଛି ଆଉ।
ଓ-ହଁ।
ଆ ଏଇଟା ଟିକେ ପାଖ ହବ ମୋ ଘର ପାଖରୁ ନା ବାକି ଆଉ ସବୁତକ ଦୂର। କି ଯିବା ଆସିବା ଅସୁବିଧା ହବ ବୋଲି ଏଟାକୁ ରିଫର୍ କରୁଚି ଆଉ। ଆଉ ବୁଲାବୁଲି କରିବାକୁ ପଡେ ଯାଇଥିଲେ ଉଁ -କିଛି ପ୍ଲାନ୍ ଅଛି ଆଗକୁ ଯିବାର? ହୁଁ- ଗାଁ ଆଡେ ଆଉ ଯାଇନାହାନ୍ତି।
ନାଁ ମତେ ବେଶୀ ଭଲ ଲାଗେନି, ଏଇ ଘରେ ଦେଖନ୍ତଳେ ଯାଏ ନହେଲେ ମୁଁ ଯାଏନି ଆଉ କୌଣସି ମାନେ ଫେଷ୍ଟିଭାଲ କି କୋଉଥିରେ କଣ ଯାଏନି।
ଆଜ୍ଞା।
ଆ
ଆଛା ଠିକ ଅଛି ମୁଁ ଆପଣଙ୍କୁ କରୁଛି ଆଉ ପାଞ୍ଚ ମିନିଟ୍ ପରେ ଆଉ।
ଆଜ୍ଞା ଠିକ ଅଛି ଠିକ ଅଛି।
ଆଜ୍ଞା ଆଜ୍ଞା ଫ୍ରି ଅଛନ୍ତି ତ? ଆଜ୍ଞା ଆଜ୍ଞା ଠିକ ଅଛି।
ରହିଲି।